ଆସିଲା। ଆସୁଛି ଯେତିକି ଦିନ ଆସୁଛି ଆସୁ। କଣ କହିଲେ?
ଆଉ ପାଞ୍ଚ ବନ୍ଦ ହେଇଗଲେ।
ଉଁ ହୁଁ।
କାଲି ସରିଯିବ ଜାଣିଚ ନା ନାଇଁ?
କାଲି ସରିଯିବ?
କାଲ୍ ଖତମ ହୋ ଜାୟେଗା କଲ- କଲ -କଲ।
ଓ ଟାସ୍କ ଖତମ ହୋ ଜାୟେଗା।
ନେଇ ନେଇ ଟ୍ୟାକ୍ସ ନେଇ କଲ ଖତମ ହୋ ଯାଏଗା କଲ ସେ ବନ୍ଦ ହୋ ଯାଏଗା ପୁରା। ।
କାର୍ୟ୍ୟା ଆପ ବନ୍ଦ ହୋ ଜାୟେଗା?
ଉଁ ନେଇ ଓ ଫୋନ ଏଣ୍ଡ ଫ୍ରେଣ୍ଡ ଖତମ ହୋ ଜାୟେଗା।
ଓହୋ। ଉସ୍କେ ବାଦ୍ କ୍ୟା ଆଏଗା ଯିସ୍କା ଫୋନ ଏଣ୍ଡ ଫ୍ରେଣ୍ଡ ମତଲବ ଅଗର
ଓ ପ ନେଇ ନେଇ ୱ ପୁରା ପୁରା ଖତମ ହୋ ଯାୟେଗା ନେହି ଆୟେଗା। ମତଲବ ନେହିଁ ଆଏଗା। ପଇସା ନେହି ମିଲେଗା। ହିନ୍ଦୀ ମେ ବାତ କରେଙ୍ଗେ ତୋ ପେଇସା ନେହୀ ମିଲେଗା ହା ହା ହା। ଓଡିଶା କା
ମାନେ ଆଉ କିଛି ଟାସ୍କ ଆସିବ କଇଡ।
ନାଇଁ ଆଉ କିଛି ଆସ ବନି ଆଜି ଆଜି ଲାଷ୍ଟେ ପା ମେସେଜ ଆସିଥିଲା। ଖାଲି
ଫୋନ ଆଣ୍ଡ ଫ୍ରେନ୍ କଲସ ନା କଟିଛିବ ଯୋଉ ଟ୍ରାନ୍ସଲେଟିଂ ହଉ ଆଉ କିଛି ସେଗୁଡା ବି କଣ କହିଲି?
ଆଉ ସବୁ ଆସିଛୁ।
ଓହୋ ମୁଁ ସେ କଥା କହିଲି ଟୋଟାଲ ବନ୍ଦ ହେଇଯିବ ବୋଧେ ମତେ ଲାଗିଲା।
ନାଇଁ ନାଇଁ ଦୋଷ କୁହନ୍ତ ନାହିଁ।
ହୁଁ ହୁ ଯୋଉମାନେ କମ୍ପ୍ଲିଟ କରିନଥିବ ତାଙ୍କର ତ ସେଇଟା
ହୁଁ, ହୁଁ, ହୁଁ, ହୁଁ ତମର ଆସିନି କି ଆଜିକି କିଛି?
ମନ ଆଜି ଜାସ୍ ନି ମଁ କମ୍ପ୍ଲିଟ ହେଲାବେ
ଥାଟିି କମ୍ପ୍ଲଟ୍ଇଲ ନା। ତ ତମ ମନ୍ଦିରେ ଏବେ ଯୋଉ ଏବେ ଯୋଉ ଆସିଥିଲା।
ହଁଟା କ କହେ
ଏବେ ଯୋଉ ଆସିଥିଲା ତମର ସେଇଟା କମ୍ପ୍ଲିଟ ହେଇଯାଇଥିବ ନା?
ହଁ ଥ୍ୟାଙ୍କ ୟୁ ସୋ ମଚ।
ହଁ।
ମୁଁ ଭାବୁଥିଲି କାହା କଲ୍ କରିବି କାହାକୁ କଲ କରିବି ମୁଁ କାହାକୁ ଜାଣିନଥିଲି।
ହୁଁ ମୁଁ କଲିି ହଁ ଭଲ ନା ଆଉ।
ହଁ।
ମୁଁ କହୁଛିି କାହାକୁ କଲ୍ କରିବି କାହା କଣ? ଦେଖିବ ଗୋଟେ ଯୋଉ ଅଛନ୍ତିଛନ୍ତି ମୁ କାଉ ଚିହ୍ନିନିରେ। ଗୋଟେ ଭାଜ ଫାଜ ଉପରେ କଣ କରୁଛନ୍ତି? ହଉ ଫ୍ରୀ ଅଛନ୍ତି କଲ କରିବୁ। ନାଇଁ, ନାଇଁ, ନାଇଁ ମତେ କେହି କଲ କରନି। ଏଇରାକୁ ତ ମୁଁ ଏଇନୁ କର କରିଦେବି ମୋର ଏଇନୁ ଘରକୁ ଯାଉ ଯାଉ ମୋର ପାଞ୍ଚଟା ହେଇଯିବ। ଏଇ ଯୋଉ ଏଇ ଦୋକାନରୁ ଘରକୁ ଯାଉ ଯାଉ।
ହଁ ହଁ।
କଲ୍ କରନଁ ଏଉଡୁ ଆଁ
ପାଞ୍ଚଟା କେମିତି ହେଇଛ?
ମାନେ କହୁଛି ମାନେ କଲ କରି କରି ଗଲାବେଳେ ବି ମେ ପାଞ୍ଚଟା ହେଇଯିବ। ମାନେ ପାଞ୍ଚଟ
ମୋ ପାଖକୁ ସିନା କଲ ଆସିଲେ।
ନାଇଁ ତମ ପାଖକୁ କଥା କହୁନି। ଏଇ ଏଇ ଯୋଉ ଏଇ ଯୋଉ ଭାଉଜ ଯୋଉ ର ଅଛନ୍ତି ମେ
ହଁ, ହଁ।
ସେଇ ସେମାନଙ୍କ କଥା କହୁଛି।
ଓହୋ।
ହଜାଣିନା ଏବେ ଗୋଟେ ଯୋଉ ଓ ଭୁବନେଶ୍ୱରରୁ ଗୋଟେ ଝିଅଟେ ହେଲା। ସେ ତାର ଆସୁଛି କଣ କହିଲ? ପୁଅ ପିଲା ନାଟା ଆସୁଛି ମୁଁ କଣ ଚିନ୍ମୟ ଚିନ୍ମୟ ଦାସ ନା କଣ ଗୋଟେ ଆସୁଛି।
ଅ, ହଁ।
ହେଲା। ମତେ ସେ ୱଟସବରେ ମେସେଜ କଲା। ହଁ ତା ଭାଇ ଫଟୋଟା ଦେଇଛି। ମୁଁ ଗଲି ସିଏ ମତେ ତଳେ ମି କହିଲା ମୁଁ କହିଲି ହଁ କୁହନ୍ତୁ କହିଲା ଆପଣ କାରିଆ ଆପରେ କଥା ହେଇପାରିବେ। ମୁଁ କହିଲି କଥା ହେଇପାରିବି ପାରିବି ମୁଁ କହିଲି ମୁ ପୁଅଟା ସହିତ ହେଲା।
ଉ ହୁ ହୁ
ସିଏ ଫୋନ କଲା ଆଗ ମୁଁ କଥା ହେଲି।
ମୋ ହେଠୁ ଯେତେବେଳେ ସେ ହାଲୋ କରିଦେଲା। ପଶିଗଲି ଆଉ।
ହେଲା ସେ ତା ଆଡୁ ମତେ ଫୋନ କଲା। ମୁଁ କହିଲି ମୁଁ ଫସିଗଲି ଆଉ ସେଠୁ ସେ ଫୋନ୍ କଲା କହିଲା ହାଲୋ। ହଁଆ ଆଜ୍ଞା ଆପଣ କଣ କରନ୍ତି? ଆପଣଙ୍କ ଘର କୋଉଠି ଇଏ ସେ ମତେ ସବୁ ଡିଟେଲସ ପଚାରିଲା।
ହଁ।
ମୁଁ ହେଠୁ କହିଲି ମତେ କହୁଛି ଆଉ ଆପଣ ଇନଷ୍ଟାଗ୍ରାମ ଚଲାନ୍ତି। ଘଲେ ହଁ ଅଛି ହେରା ମୁଚଲଉନି। ମତେ ତ କମ୍ପ୍ୟୁଟର ଚଲେଇବାକୁ ଟାଇମ ନାହିଁ। ଇନ୍ଷ୍ଟାଗ୍ରାମ କଣ ଚଳେଇବି? ହଁ କହିଲା?
ସେ ଜିନିଷକି?
ହ ମତ୍ ସେ କଣ ମତେ ସେ କଥା କହିଲା କି ତମେ ଇନଷ୍ଟାଗ୍ରାମ ଚଲଉଛ। ମୁଁ କହିଲି ମୁଁ ତ କମ୍ପ୍ୟୁଟର ଚଲେଇ ପାରୁନି ମୁଁ କଣ ଇନଷ୍ଟାଗ୍ରାମ ଚଲେଇବି। ତ ଆପଣ କଣ କରନ୍ତି ମୁଁ ଯୋଉ କହିଲି କମ୍ପ୍ୟୁଟର କରୁଛି। କମ୍ପ୍ୟୁଟର ଚଲେଇପାରୁନି କହିଲେ ଆପଣ କଣ କରନି ଜବ କହିଲା କୋଉଥିରେ ଜବ କରଉଛନ୍ତି। ମୁଁ କହିଲି ଜବ୍ କରୁଛି, କୋଉଥିରେ କଣ ଆଉ ନା କହୁନାହାନ୍ତି ଟିକେ? ମୁଁ କହିଲି ହ ମୁଁ ନେସ ନେସନାଲ ହାଇୱେରେ ଜବ କରୁଛି ନା ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି? ମୁଁ ଗଲେ ମାମା ବାବା ଭଉଣୀ। ସମସ୍ତେ ଅଛନ୍ତି ଜେଜେମା ଜେଜବାପା ଅଛନ୍ତି। ନା ଆଉ ଆପଣ ବଡନା ଥାନ ମୁଁ କହିଲି ଏ ଡ଼ିଟେଲସ କଣ ଏଇଠି ନାଇଁ ନାଇଁ ମୁଁ ତାକୁ ହେରା କିଛି କହିନି। ଏଁ ତା ପରେ କହିବି ମୁଁ କହୁଛି ଶୁଣ ମୁଁ କହିଲି ଆଉ ଏ ଏତେ ଡିଟେଲ୍ସ କଣ ପାଇଁ, ନା ଆଉ ଡିଟେଲ୍ସଟା ଦରକାର ଥିଲା। ଆଉ ମୁଁ ଯଦି ଇଆ ପରେ ଆପଣଙ୍କୁ ମେସେଜଟା କରିବି ଆପଣ କଥା ହେଇପାରିବେ। ମୁଁ କହିଲି କାହିଁକି କାରଣଟା କଣ କହୁନାହାନ୍ତି। ନା ଗୋଟେ ଛୋଟ କାମ ଥିଲା, ମୁଁ କହିଲି ଛୋଟ କାମ ନା ବହୁତ ବଡ଼ କାମ।
ହେ ମୁଁ କହିଲି କଣ କମ୍ପ୍ୟୁଟରରେ କଣ କାମ ଅଛି କଉ ନାହାନ୍ତି ମୁଁ କରିଦେବି। ନା ନା ନାଇଁ କମ୍ପୁଟରରେ କିଛି କାମ ନାହିଁ ଆଉ ଆପଣଙ୍କ ପାଖରେ ପର୍ସନାଲ କାମ ଥିଲା ଆଉ। ହଁ ମୁଗଲୁ। ପର୍ସିନାଲ କାମ ମାନେ କଣ କହୁନାହାନ୍ତି ଯାହେଲେ ତ ଗୋଟେ କାମ ଥିବ ବୋଲି ଆପଣ ତ ମୋତେ ଫୁଣି ନା ନାଇଁ ଆଉ ଆପଣ ଆଉ ଥରେ କଲ କରିବେ ମୁଁ କହିଲି ଆପଣଙ୍କର ଦଶ ମିନିଟ୍ ହେଇଗଲା ପରେ ମୁଁ ଆପଣଙ୍କୁ ଆଉ କଲ କରିବିନି ହୁଁ। ନା ସେଠୁ ସେ ମୋତେ ୟାରୁ ସିଆରୁ ପଚାରିଲା। ମତେ କହିଲା ଏଇଟା ଆପଣଙ୍କ ନିଜ ନମ୍ବର ମୁଁ କହିଲେ ହଁ। ଏଇଟା ମୋ ନିଜ ନମ୍ବର ଆଉ ମୁଁ କଣ ମାଗି ଯାଚି ଭାବୁଛନ୍ତି ଚଲାଉଛି ନା କଣ? ମତେ କହିଲା ଆଉ ଆପଣ ମ୍ୟାରେଜ୍ କରିନାହାନ୍ତି ମୁଁ କହିଲି ନାହିଁ କରିନି।
ଏ ଭଗବାନ୍।
ମୁହଁରେ ପଚାରିଲା କହିଲା ଆପଣ ମ୍ୟାରେଜ୍ କରିନାହାନ୍ତି, ମୁଁ କହିଲି ନାହିଁ କରିନି। ନା ଆଉ
ମୁଁ ଯଦି ଆପଣଙ୍କ ଜାଗାରେ ଥାନ୍ତି ମୁଁ କହିଥାନ୍ତି ଆପଣ ମ୍ୟାରେଜ କରିବେକି ପଚାରୁଛନ୍ତି?
ମୋ କଥାଟା ଶୁଣ ଲାଷ୍ଟରେ କହୁଛି ଇଣ୍ଟଷ୍ଟିଂ କଥା ଟା ଲାଷ୍ଟରେ କହୁଛି। ହେଲା ମତେ କହିଲା ଆଉ ମତେ କହିଲା ଆଉ ମାନେ ମୋ ଷ୍ଟୋରି ଟା ମୁଁ ଏବେ କହୁଛି। ହେଲା ତ ମତ ମତେ କହିଲା ଆଉ ଆପଣ କଣ ମ୍ୟାରେଜ କରିନାହାନ୍ତି ମୁଁ କହିଲି ନାହିଁ କରିନି। ନା ଆପଣ କରିନାହାନ୍ତି ନା ନାଇଁ କରିକିନା ମନା କରୁଛନ୍ତି। ମୁଁ କହିଲି ନାଇଁ ତ ଯଦି ଆପଣଙ୍କୁ ଏତେ ଡାଉଟ୍ ଲାଗୁଛି। ଆପଣ ଆସିକି ଆମ ଘରେ ଦେଖିକି ଯାଉନାହାନ୍ତି।
ମୁଁ କହଲି ଆପଣ ଆସିକିରି ଘରେ ଦେଖିକି ଯାଆନ୍ତୁ। ଘରେ ମୋ ମାମା ଅଛି ମୋ ବାପା ଅଛନ୍ତି। ମୋ ଭଉଣୀ ଅଛି ଆଉ ମୋ ସ୍ତ୍ରୀ ଟା ଏବେ ଏବେ ନୂଆ ଆଇଚି ଯେ ଖାଲି ଘରକୁ ଯିବ ଯିବ ହଉଛି ଆଉ ତମେ କଣ ନେଇକି ଯାଇଥାନ୍ତ ନା ତମେ ଆସିକି ରହିଥାନ୍ତ। ତାକୁ ଡାଇରେକ୍ଟ କହିଲି। ନା ଆପଣଙ୍କୁ ମୁଁ କଣ ପଚାରୁଛି ଆପଣ କଣ କହୁଛନ୍ତି। ମୁଁ କହିଲି ଆଉ କଣ କହିବି କହୁନାହାନ୍ତି ନା ଆପଣ ଆପଣଙ୍କର ମତେ ମ୍ୟାରେଜ କରିବାର ଇଚ୍ଛା ଅଛି କି? ନା କଣ ନା ମୁଁ ତାକୁ ଏନ୍ତି କହିଲି ହେଲା ମୁଁ କହିଲି ଆପଣଙ୍କର କଣ ମତେ ମ୍ୟାରେଜ କରିବାରକୁ ଇଚ୍ଛା ଅଛି କି ନା ମୁଁ ଆପଣ ମୋ ବାଇଓ ଡାଟା ପଠେଇବି। ମୋ ସାଲେରୀ ସିପ୍ ବି ଯଦି କହିବେ ମୁଁ ଆପଣଙ୍କୁ ପଠେଇଦେବି। କହିଲା ଆଜ୍ଞା। କହିଲା ଆଜ୍ଞା ଆଉ ଦଶ ମିଣ୍ଟି ହେଇଗଲାଣି। ରଖୁଛି। ହେଲା ତାପରେ ହେଠୁ ମତେ ଫୁଣି ମେସେଜେ କଲା। କଲା ଆଉ ଆଜ୍ଞା ମୁଁ ଆପଣଙ୍କୁ ପଚାରିଲି ଯେ ଆପଣ ଖରାପ ଭାବିଲେ। ମୁଁ କହିଲି ନାଇଁ ଆପଣ ପଚାରିଲେ ଯେ ଖରାପ ଭାବିଲେ ନୁହେଁ ମୁଁ ଖରାପ କିଛି ଭାବିନି। କଣ ପଚାରିଲେ ମୁଁ କହିଲି ତ ଯେହେତୁ ମୋ ବାହାଘର ହେଇନି ତ ଆପଣ ମତେ ଏତ କଥା ପଚାରିଲେ। ତ ମୁଁ ସେଇଥିପାଇଁ ଭାବିଲି ଯେ ଆପଣ ବୋଧେ ମତେ ମ୍ୟାରେଜ କରିବାକୁ ଚାହୁଁଛନ୍ତି ସେଇଥିପାଇଁ ଏତେ କଥା ପଚାରିଲେ। ହୁଁ ସିଏ ହେଠୁ ନାହିଁ ଯେ ମୁଁ କହିଲି ନାହିଁ ଯେ ନା ହଁ ଯେ ନାହିଁ ଯେନା ହଁ ଜେ ତାକୁ ମେସେଜରେ କହିଲି ନାହିଁ ଯେନା ହଁ ଜେ ହେଲା ସିଏ ହେଟୁ ମ କହୁଛି ହେଠୁ ମତେ କହିଲା ହଉ ଆଜ୍ଞା ର ଖୁଚି ମୁଁ କହିଲି ହୋଉ ରଖୁନାହାନ୍ତି ମୋତେ ଆଉ ଦ୍ୱିତୀୟ ବାର କଲ୍ କରି ମେସେଜ କରିବେନି ହେଲା। ସିଏ ହେ ତିକିରେ ଗଲା ତାକୁ ସେଇ ଗୋଟେ ପଦ ବଜେଇ ଦେଲେ ଯେ ସେ ପଳେଇଚି ଏକାଥରକେ। ଆଉ ମତେ ଏବେ ଦିନେ
ଏନ୍ତି ବାହା ହବାର ଇଛା ଅଛି ଯଦି ଜଲଦି ପଳେଇ ଆସ।
ହେଲା ମତେ ଏବେ ହ ମୁଠମ ଇଏ ଏରା କାମ୍ ମୁଁ ମୁଁ ଆକ୍ଚୁଆଲି ଏଇନୁ ଚାହୁଁଛି ଯେ ମୁଁ କିନ୍ତୁ ବାହାଘର ନ ହୁଏ।
ହୁଁ ବେଷ୍ଟ।
ଇଏ ମ୍ୟାରେଜ ମ୍ୟାରେଜ କିଛି ନାହିଁ ଭାଇ ମୁଁ ତାକ
ମୋ ଗୋଷ୍ଟି ତାହାଲେ ଅଉ
ହେଲା ହବ ଏକାଥରକେ ଯେତବେଳେ ପଇସାର ଅଭାବ ନ ରହିବ। ସେତେବେଳେ ହବା ନହେଲେ ବୁଢା ହେଇଗଲେ ହେଇଯିବା ନହେଲେ ଦେ ଚଲର ରହିବା କଣ ଅଛି ବଜରଙ୍ଗ ବାଲି ପାଖକୁ।
ବ୍ୟାଚଲର ରହିଆ ମସ୍ତ ବ୍ୟାଚଲର ରହିବେ ମସ୍ତ। ଆର ଲାଇଫ ଟା ବି ଏନଜୟ କରିବି।
ଏଇନେ ବୁଲୁଚି ବିନ୍ଦାସରେ। ପଦାରେ ଆସିକି ବସିଛି କୋଉଠି ଅଛ? ଟାଇମ ହେଇଗଲା ସାଢେ ଆଠଟା ତମ ଡିୟୁଟି ତ ଛଅଟା ସାତଟାରେ ବନ୍ଦ ହବ ତମେ ସାଢେ ଆଠଟା ଯାଙ୍କେ କଣ କରୁଛ? ସିଏ ଫୋନ କରିବ ଆସିଲା ବେଳକୁ ଏଟା ଆଣିଦେବ। ସେ ଫୋନ କରିବ ଆସିଲା ବେଳକୁ ହେଟା ଆଣିଦେଵ। ଭାଇ ଆମ ପାଖରେ ପଇସା ନାହିଁ ରେ ଇଏ ବୋ ପୁଅ ଆମର କଣ ଯାଆ ଭାରି ଯାଆ ଭାରି ବୋପାଲୋ ହଁ ସାଦିକା ଲଡୁ ଯୋ ଖାୟା ଓ ବି ପସ୍ତାୟା ଯୋ ନେହିଁ ଖାୟା ଓ ବି ପସ୍ତ
ହୋ ବି ପସ୍ତାୟା।
ଆଓ ହମ୍ ଲେକେନ୍ ହମ୍ ପସ୍ତାନେ କେଲିଏ ନେହୀ ଚାହତା ହେ। ହଁ ହଁ ଆମେ ପସ୍ତେଇବାକୁ ଚାହୁଁନୁ ଆମର ଅଛି ଲାଇଫ ଅ ଛି ହଉ ମୁଁ ଚାଳିଶ ହଉ କଣ ଅସୁବିଧା ହଉଚି।
ହୁଁ କିଛି ଅସୁଵିଧା ନାହିଁ ମୋର ଗୋଟେ ଭାଇକୁ ହେଲାଣି କେତେ?
ହଉ ଗମେଟ ଚାକରି ନା। ଗମେଟ ଚାକିରୀ ନାଁ ଶୁଣିଲେ ପରା ପଚାଶ ବର୍ଷର ବୁଢାକୁ ଦେଇଦେବେ। ମୁଣ୍ଡରେ ଚୁଟି ନଥିଲେ ବି ଇ ହି ହା ହା।
ଆପଣ ସେ ଗୋଟେ ବୋଲି ଧରିକି ବସିଥିବି ଆଉ ଗଭର୍ଣମେଣ୍ଟ ଚାକିରି ପଚାଶ ବର୍ଷ ହେଲେ ମୁଁ ବାହା ହେଇଯିବି ଏବେ ବାହା ହେଇକି କଣ ମିଳିବ। ଏଁ ପଚାଶ ହେଲାବେଳକୁ ସେମିତିଆ ଝିଅଟା ତ ଖୋଜିକି ଆଣିବେ ଆଉ ନାଁ?
ମୁଁ କହିଲି ପଚାଶ ହେଲେ ଗୋଟା ସୁନ୍ଦର ଝିଅଟାକୁ ଖୋଜିକି ଆଣିବି ଆଉ।
ହ ହଁ ପଚାଶ ପଚାଶ ହେଲେ ଆ ମୋ ପାଇଁ ଏବେ ପରା ଝିଅ ଜନ୍ମ ହେଇନାହାଁନ୍ତି। ମାନେ ସିଏ ଖେଳୁଛି ଏବେ କି ମତେ ତିରିଶ ହେଲା ଆହୁରି କୋଡିଏ ଅଛି। ନା ଏତେଳକୁ କୋଡିଏ ବର୍ଷ ହବନି। କୋଡ଼ିଏ ବରଷ ହେଲା ପଚାଶରେ ହବା ହବା ପଚାଶ ହେଲେ ହବା
ସଂଖ୍ୟା ଆଗକୁ ପଳେଇଥିବ କିଏ ଯୋଉ ମାନେ ତିରିଶ ନହେଲେ ବାହା ହେବେନି।
ହୁଁ।
ଏବେ ତ ମୋର ଗୋଟେ ଭଉଣୀ ଟେ ତିରିଶରେ ବାହା ହେଲା।
ତିରିଶି। ଆ ଆମ ଗାଁର ଗୋଟେ ପ ପ ଚାଶ ବର୍ଷର ବୁଢ଼ାଟେ ବାହାଘର ହେଇଛି। ଝିଅ ଟାକୁ ଦେଖିବ। ହୁଁ ଝିଅ ଟାକୁ ଦେଖିବ ତମେ କହିବ ଆର କଣ ସିଏ ଦେଖି ଚିକନା ଯୋଗୁ ବାହାଘର ହେଇଛି ବା ତୁମ ମୁଣ୍ଡ ଖରପେ। ଝିଅ ଟା ମାନେ କୋଉଠୁ ଗୋଟେ ତାକୁ ବାହୁନିପାରିବନି। ଗୋଟେ ଚାଉଳରେ ଗଢ଼ା। ଆଁ ମୁଁ ଯାଇଥିଲି ମୁଁ ଯାଇଥିଲି ତା ମ୍ୟାରେଜ କୁମ ମୁଁ ମାନେ ଗୋଟେ ଚେୟାର ଉପରେ ବସିଲି ମୁଁ ଦେଖିଲି ପୁରା ମାନେ ଦେଢ ଘଣ୍ଟା କାଳ ସମସ୍ତେ ଆସୁଚନ୍ତି ସମସ୍ତେ ଆସୁଚନ୍ତି ଫଟୋ ଫଟ ଉଠେଇକି ଯାଉଚନ୍ତି। ମୋ ମନରେ ଖାଲି ଅଛି ଇଏ ତା ଇଏ ତା ବାପ ଝିଅ ନା ସ୍ୱାମୀ ସ୍ତ୍ରୀ ଏଭଡ଼ା। ତ ଝିଅ ଟା ଆଗରେ ସେ ପୁଅ ଟା ପୁରା ପତଳା।
ଆଜି କାଲିହଁଆଜିକାଲି ଘରେ ବି ସମସ୍ତେ କହିବେ ଗର୍ମେଣ୍ଟ ଚାକିରିୀ ଅଛି ମାନେ ସବୁ ଅଇ ମୋ କତିରେ ଜମା ନାହିଁ। ଖୁସି ଦେଇପାରୁଥିବ ସେତିକି ଯଥେଷ୍ଟ।
ତ ମୁଁ କହିଲି ଏଟା ଆକ୍ଚୁଆଲି ହୁଁ ମାନେ ବାପ ଝିଅ ନାଏ କଣ।
ହୁଁ।
କିଛି ତ ଜଣା ପଡୁନି। ମୁଁ ତାକୁ ସାର ଇଏ କେତେ ଦିନ ବଞ୍ଚିବ ମୁଁ ମୁଁ ମୁଁ ଦାଦା ହୁଁ ମୁଁ ଖାଲି ମନେ ମନେ ଭାବୁଚି କେତେ ଦିନ ବଞ୍ଚିବ।
ଝିଅର ଜିନ୍ଦଗୀଟା ଯିବ।
ମୁଁ କଇଲି ଛାଡ ମ ମାନେ ଗୋଟେ ସାମାନ୍ୟ ଗର୍ମେଣ୍ଟ ଚାକିରି ପାଇଁ ମାନେ ବୋପା ମା ବି ଝିଅର ଜୀବନ ଟା କୁନଷ୍ଟ କରିଦେଲେ।
ହୁଁ।
ଆଉ କଅଁସେ କେତେ ଦିନ ବଞ୍ଚିବ ଯେ ତାକୁ ବାହାଘର କରି ଚ଼ନ୍ତି। ଆଁ।
ହ।
ହେ କେତେ ଦିନ ବଞ୍ଚିବ ଯେ ତାକୁ ବାହାଘର କରିୁଚ଼ନ୍ତି ସଳାଟା ମଣିଷ ନା ସିହାଁତ।
ହୁଁ ହୁଁ ଆମର ଯେତେବେଳେ କହିବେ ମୁ କଈଲି ତୁ ବୁଢା ଦେଖି ବାହା କରିବୁ ତ। ଗୋଟେ କାମ କରିବା ଏଗିରିମେଣ୍ଟ ପୁରା ମୁଢା ଦେଖି ବାହା କରିଦେବୁ ଯେ ଯେମିତି ନବେ ବର୍ଷ ହେଇଥିବ ତାର ସବୁ ଯାକ ସମ୍ପତ୍ତି ଅଛି ଟ୍ରାନ୍ସଫର୍ କରିଦବା ତାପରେ ତ ସେ ପା ଦି ବର୍ଷ ଭିତରେ ବୁଢା ମରିଯିବ ଗଲା ସଇଲା ସମ୍ପ ସମ୍ପତି ନେଇକି ମୁଁ ସିଙ୍ଗଲ ରହିବି ଆଉ ତୁ ତୋର କୋଉଠି ଗୋଟେ ଦେଖି ବାହା ହେଇଯିବୁ ଆଉ
ମୋଠୁ ଆହୁରି ଲୋଭି ତମେ ମୋଠୁ ଆହୁରି ଲୋଭି ତମେ। ମୋଠୁ ଆହୁରି ଲୋଭି ତମେ ଆଁ। ମାନେ ଗୋଟେ ନବେ ବର୍ଷର ବୁଢାକୁ ବାହା ହବ ତାର ଧନ ସମ୍ପତ୍ତି ବସିକି ଖାଇବ।
ଉଁ ହୁଁ। ନାଇଁରେ ନାଇଁ ମୁଁ ତାକୁ ମଜାକ୍ କରେ ସେ ସବୁବେଳେ ଥୋଡ଼ି ନା ନବେ ବର୍ଷର ବୁଢା କୁ ମୁଁ ବାହା ହେବି ମୋ ଜୀବନ ଟାକୁ କଇଁଦେବି। ମତେ କୋଡିଏ ମାନେ କୋଡିଏ ହେଇନି।